ନେଇ ନେଇ ରୋଷେଇ ବି ସାରିନି।
ଓହୋ ମୋର ବାସନ ମଜା ବାକି ଅଛି ନା ମୁଁ ଏଇ ଖାଉଥିଲି କିନ୍ତୁ ଖାଇବା ସରିନି।
ଆଚ୍ଛା ଆଉ ଆଜି ହଁ ସବୁଠୁ ତ ପ୍ରେସର କୁ କୁକରଟା ହିଁ ବହୁତ କଷ୍ଟ ମାଜିବା।
ହଁ।
ହଉ ଆଉ ତମେ ଆ ଜି ଦିନ ଯାକ କେମ୍ ଟି କଟିଲା।
ହଁ ଦିନ ଯାକ ସକାଳୁ ଉଠିଲି ଉଠିଲି ପାଞ୍ଚଟା ବେଳେ। ପାଞ୍ଚଟା ବେଳେରେ ଆଲାରାମ ଦେଇଥିଲି କିନ୍ତୁ ଉଠି ପାଇଲିନି।
ଏତେ ଜଲଦି ପାଞ୍ଚଟାରେ ଏତେ ଜଲଦି ଉଠୁଚ?
ମୋର ଆଟା ରେ ଯିବାର ଥିଲା ନା ସେଥିପାଇଁ ଆମେ ପାଁ ମାନେ ମୁଁ ଦିଏ ପାଞ୍ଚଟା କୋଡିଏରେ ଆଲାରମ କିନ୍ତୁ ନିଦ ଭାଙ୍ଗୁ ଭାଙ୍ଗୁ ହେଇଯାଏ ପାଞ୍ଚଟା ଚାଳିଶି ତ ନିଦ ଭାଙ୍ଗିବ ତ ଆମେ କଣ କରୁନା ହାଣ୍ଡି ନେଇକି ଯାଉ। ତା ସହିତ ଚାଉଳ ନେଇକି ଯାଉ ସେଠି ମୁହଁଧୋଉ। ତାକୁ ମାନେ ଭାତ ବସାଉ।
ହଁ ଏତେ ସକାଳୁ ଏତେ ସ ସକାଳୁ ରୋଷେଇ କରିକି ତମେ ମାନେ ନିଜ କାମକୁ କରିବା ପାଇଁ ଚଲ ଚାଲିଯାଅ।
ହଁ ହଁ ତ ଭାତ କେମିତି ବସାଏ କହିବି? ଆମେ ଭାତ କେମିତି କରୁନା ଚାଉଳ ଧୋଇକି ତ ଗ୍ୟାସରେ ଲ ବସେଇ ଦଉ ଯେ ଯେତବେଳେ ଭାତ ଫୁଟିଯାଏ। ଆମେ ଭାତ ଟାକୁ ଓଲ୍ହେଇ ଦଉ ତାପରେ ସେ କି କିଛି ସମୟ ଯେହେତୁ ଗରମ ପାଣି ଥାଏ ଭାତ ଟା ଅଟୋମେଟିକ ଫୁଲିଯାଏ। ମାନେ କିଛି ସମୟ ରହିଲା ପରେ ସେ। ଫୁଲିଯାଏ ଫୁଲି ସାରିଲା ପରେ ଆମେ ଦଶ କୋଡିଏ ମିନିଟ ପରେ ଭାତକୁ ବସେଇଦେଲେ ସେ ଭାତ ହେଇଯାଏ। ମାନେ ଗ୍ୟାସ ଟା ଟିକେ ରହିଯିବ ନା ସେ
ହଁ ହଁ ମୁଁ ବି ସେମ ତି କରେ ମୋ ବୋଉ ବି ଗୋ ଗୋଟେ ଚାଉଳ ଦେଇଥିଲେ ଯୋଉଟା କି ବହୁତ ସମୟ ଭାତ ହୁଏ ମୁଁ ବି ଏଇ ପ୍ରୋସେସ ରେ କର ମୁଁ ବି ଏଇ ଇଏରେ କରେ ଉପାୟରେ ହେଲେ ଏବେ ଗୋଟେ ଅ ମୋ ସ୍ଵାମୀ ଯ ଚାଉଳ ଆଣିଛନ୍ତି ଯୋଉଟା କି ମୋର ମାନେ ପାଣି ଫୁଟିଲା ପରେ ସେଟା ପନ୍ଦର ମିନିଟ ରେ ଭାତ ଟା ହେଇଯାଉଛି ତ ମୋର ଗ୍ୟସ ବି ସରୁନି ବେଶୀ ଆଉ ଜଲଦି ବି ହେଇଯାଉଛି। ଭାତଟା ଉଷୁନା ଚାଉଳଟେ ଆଉ ସେଥିପାଇଁ ଭଲ ହଉଛି କ ଖାଇବା ପାଇଁ ସେଇଟା ବି ଆଉ ଏତେ ଖରାପ ବି ଲାଗୁନି। ଭଲ ଲାଗୁଛି ଆଉ।
ଅଛି ସେ ଚାଉଳ ବି ଟିକେ କମ ଟାଇମରେ ହେଇଯାଉଛି ମାନେ କମ ସମୟରେ ହେଇଯାଉଛି ତ ସେଥିପାଇଁ ମତେ ସେ ଚାଉଳ ଟା ଭଲ ଲାଗୁଛି ହେଲେ କଣ କରିବା ଚାଉଳ ଟା ବହୁତ ଜଲଦି ସରିଯାଉଚି। ଚାଉଳ ଏବେ ଘରେ ଆଉ ନାହିଁ ନା।
ହଁ। ଆଉ ତମେ? ଏ ଆସିକି ତମେ ରୋଷେଇ କଲ
ଉଁ ହଁ ଭାତ ତ ଥିଲା ସକାଳର ସନ୍ତୁଳା ଆସିକି କଲି। ତାପରେ ଖାଇଲେ।
ଆଉ ତମେ ଅଫିସ ଯିବା ପାଇଁ ତମେ କଣ ଟିଫିିନ ନେଇକି ଯାଉଛ ଖାଇବା ପାଇଁ ବନେଇକି
ଆଜି ମୁଁ ନେଇକି ଯାଇଥିଲି ଭାତ ଡାଲି ପୋଟଳ ଆଳୁ ଭଜା ସକାଳୁ ଆଠଟା ଭିତରେ ତ କରିବା ପାଇଁ ଟାଇମ ହଉ
ହଁ ମୋର ତ ଏବେ ଘରୁ କାମ ଚାଲିଛି ତ ମୋର ବି ଏଇଟା ଟିକେ ମାନେ ଭଲ ହଉଛି ମତେ ସକାଳୁ ଆଜି ତ ମୋର ହଉଛି ଛୁଟି ଶନିବାର ରବିବାର ମୋର ଛୁଟି ରୁହେ ତ ଆଜି ସେଥିପାଇଁ ଛୁଟି ଥିଲା ତ ମୋର ଆଜି ଲେଟ ରେ ବି ଉ ଠୀଲି କିନ୍ତୁ ଯେତେବେଳେ ମୁଁ ଅଫିସ ଯାଉଥିଲି ସେତେବେଳେ ମୁଁ ରାତି ତିନିଟାରୁ ଉଠେ। ଉଠିକି ରୋଷେଇ କରେ। ହଁ ସକାଳ ଖାଇବା ଆ ଆ ଦେହ ଦିପ ବି ଖାଇବା ଉଁ ମାନେ ଦୁଇ ଟାଇମ ର ଖାଇବା ବେନେଇବାକୁ ପଡେ ଆଉ ମୁ ଟିପିନ ବି ନେଇ ମତେ କଉଥିରେ ବ୍ରେକ୍ ମାନେ ସକାଳ ଖାଇବାରେ ନା ମାନେ କଣ ଏମତି ସକାଳ ଜଳଖିଆରେ କଣ ଜଳଖିଆରେ ନା ଜଳଖିଆରେ ତ ମତ ମତେ ଉ ଚକୁଳି ପିଠା ତା ସହିତ କିଛି ଗୋଟେ ତରକାରୀ ହେଇଥିବ ଯଦି ଭଲ କଥା।
ହଁ ମତେ ବି ମତେ ତ ଦୋସା ବହୁତ।
ଆମିଷରେ ତ ମ ମତେ ମଟନ୍ ବହୁତ ପସନ୍ଦ ଆଉ ଆଛା ଆଉ ଯଦି ସାଧାରେ ହେଲା ଦେନ୍ ମୁଁ ବୁଟଡାଲି ପକେଇକି ଗୋଟେ ତରକାରୀ କରେ। ହେଲା ମୁଁ ତାର ରେସିପି ଏବେ କହିବି। ଆଉ ମୁଁ ସେଇ ତରକାରୀ କରେ ମତେ ସେଇଟା ଚକୁଳି ସହିତ ବୋହୁତ ଭଲଲାଗେ ସେଇଟାକୁ କଣ କହିଲ ରାତିରେ ମୁଁ ବୁଟ ଡାଲି ବତୁରେଇ ଦିଏ ତାପରେ ସକାଳୁ ତା ଦେହରେ ଆଳୁ କଖାରୁ ପୋଟଳ ଅଁ ବିନସ୍ ଯାହାବି କିଛି ପରିବା ଥିବ ଆଁ ବାଇଗଣ ତାକୁ ସବୁ କା ଟିକେ ତାକୁ୍ ପ୍ରେସରରେ ତାକୁ ଗୋଟେ ହୁଇସିଲ ଆସ୍ ଥିବା ଯାଏଁକେ ତାକୁ ବସେଇ ଦେଁ ଗୋଟେ କି ଅତି ବେଶୀରେ ଦୁଇଟା। ତାପରେ ଏ ପିଆଜ ଭାଜିଦିଏ ତା ଦେହରେ ଅଦା ରସୁଣର ଯୋଉ ମିଶ୍ରଣ ଥାଏ ସେଇଟାକୁ ପକେଇକି ସେଟାକୁ ଟିକେ କଷେ ତା ଦେହରେ ଟିକେ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଲଙ୍କା ଗୁ ଟମାଟୋ ସବୁ ଦେଇକି ମ ନା କଷେ
ତମେ ଯେମିତି କହିଲଣି ମତେ ଲାଗୁ ସେ ଭୋଉତ ଡ୍ୟାମେଜ ରହିବ।
ହଁ ତାପରେ ନା ସେଥିରେ ମୁଁ ଗୋଟେ ସୋ ମୁଁ ଟି ମୁଁ ସେ ଏଥିରେ ସୋୟାବଡି ବି ପକାଏ ଠିକ ଅଛି ଅ ସୋୟାାବଡ଼ି ବି ବତୁରେଇକି ଭାଜିକି ରଖିଦିଏ ସେଇ ମସଲାରେ ଟିକେ ସୋୟାବଡି ଦେଇକି ତାକୁ ଟିକେ ଏପଟ ସେପଟ କରିକି ତାପରେ ଯୋଉ ପ୍ରେସର ରେ ସିଝେଇ ଥାଏ ବୁ ତାଡିଲି ପରିବା ଏଇଟାକୁ ମୁଁ ତା ଦେହରେ ପକେଇଦିଏ। ହଁ ତାପରେ ମୁଁ ଲାଷ୍ଟରେ କଣ କରେ ନା ତାକୁ ତା ଦେହରେ ଟିକେ ଗରମ ମସଲା ଆଉ ଧନିଆ ପତ୍ର ଦେଇକି ତାକୁ ଘୋଡେଇଦିଏ। ମତେ ଧାନିଆ ପତ୍ର ବୋହୁ ପସନ୍ଦ ମୁଁ ସବୁ ଖାଇବାରେ ଧନଆ ପ
ହଁ ମୁଁ ରାତିରେ ଭାବେ ଟିକେ ଆସିଲେ ଆଳୁ ପରଟା କରିବି ବୋଲି। କିନ୍ତୁ ଭାବିକି ଯାଏ କିନ୍ତୁ ଆସିଲେ ମତେ କରିବାକୁ ବି ଇଚ୍ଛା ହୁଏନି ଭାତ ଏ ଭାତ ଖାଇବି।
ବୁଝୁଛି ମୁଁ ବି ଗୋ ମୁଁ ବି ଗୋ ଗୋଟେ ସମୟରେ ରହୁଥିଲି ଏମତି ତମ ଭଳିଆ ମତେ ବି ବୋହୁତ କଷ୍ଟ ହୁଏ ହୁଁ କିନ୍ତୁ ଏବେ କଣ କରିବାକୁ ପଡୁଚି ବିକଜ ଆଁ ସରି
ହଁ କରିବା ପାଇଁ ତ ପଡିବ ନିଜେ ଖାଅ କି ନଖାଅ
ହଁ ସେଥିପାଇଁ ମତେ କରିବା ପାଇଁ ପଡେ ଆଉ ଅଫିସ ତ ମୁଁ ମୁଁ ତିନିଟା ରାତି ର ଏଥିପାଇ ଉଠେ କାହିଁକି କି ନା ମତେ ପାଞ୍ଚଟ ର ଏଠୁ ବାହାରିବାକୁ ପଡେ। ଆଉ ପାଞ୍ଚଟାରେ ମୁଁ ବସ୍ ଥାଏ। ତ ମୁଁ ି ହଉଚ ସକାଳ ଛଅଟାରେ ହିଁ ମତେ। ଉ ଯାଇ ଯିବାକୁ ପଡେ ପହଞ୍ଚିବାକୁ ପଡେ। ହଁ ହଁ ହଁ। ଥିପାଇଁ
ଆଉ ପରେ କଣ କହୁଥିଲେ ନା ଲିସା ଯିଏ ସେି କଥା ଏବେ କହୁଥିଲେ।
ଆଚଛା ହଉ ତାଙ୍କୁ କହିବ ମତେ ତ ସେ କଥା କ ଫୋନ କରିବି ଆଉ ହ ଆଉ ତମର ରାତିରେଟେ ତ ମୁଁ ଦିଟା। ଟାଇପ ର କରେ। ଗୋଟେ ହେଲା ଆଳୁକୁ କଷିକି କରେ ଆଉ ଗୋଟେ ଆଳୁକୁ ବିନା କଷିକି ମାନେ ସେମିତି ଆଳୁକୁ ଯୋଉ ସିଝେଇ ଦିଏ ତାକୁ ଚକଡି ଦିଏ ତା ଦେହରେିକେ ପିଆଜ କ ପୁରା ଚୁନ ଚୁନ କାଟିଦିଏ। ଁ ତାପରେ ତା ଦେହରେ ଟିକେ ହାଲକା ହଁ। ପିଆଜ ପକେଇ ପୁରା ଟିକ ଟିକ କରିକି କାଟିଦିଏ ଆଉ ତା ଦେହରେ ଧନିଆ ପତ୍ର ଆଉ ତା ଦେହରେ ଉ
ମସଲା ଦିଆଯାଏ ବୋଧେ ହଁ।
ନାଇଁ ଏଇଟା ହଉଛି ବିନା ମସଲା ହଁ ଚିକେନ ମସଲା ଆଉ ଟିକେ ଟମାଟୋ ସସ୍। ଆଉ ଆଉ ଟିକେ ସେଇଟା କଣ କହନ୍ତି ଚାଟ ମସଲା। ଆଉ ଲୁଣ ଏତିକି ଦେଇକି ଚକଟି ଦିଏ ତାକୁ ତାପରେ ରୁଟି ବେଲେ ରୁଟି ବି ଯୋଉ ବେଲେ ତ ଦିଟା ଉପାୟରେ ବି ମୁଁ ଆଳୁ ପରଟା କରେ ଗୋଟେ ହେଲା ଗୋଟେ ପତଳା ରୁଟି କର୍ ଦିଏ ଆଉ ଗୋଟେ ପତଳା ରୁଟି କରିଦିଏ ମଝିରେ ଷ୍ଟପିଙ୍ଗ୍ ରଖିକି ଉପରେ ଏମତି ଚିପ୍ କେଇଦିଏ ଠିକ୍ ଅଛି। ଆଉ ସାଇଡ୍ ରେ କ ଟା ଚାମୁଚ୍ ରେ ତାକୁ ଟିକେ ଡିଜାଇନ୍ ଟାଇପ୍ ର କରିଦିଏ ତ ସେଇଟା ଲୁକ୍ସ୍ ଭଲ ଆସେ ଆଉ ଖାଇବା ପାଇଁ ବି ଭଲ୍ ଲାଗେ। ଆଉ ଗୋଟେ ଉପାୟରେ କରେ ଯୋଉଟା କି ହୁଁ।
ଆଳୁକୁ ମୁଁ ଫାଷ୍ଟ୍ କାଟେ। ତ କାଟିବା ପାଇଁ ମତେ କଷ୍ଟ ହୁଏ। କିନ୍ତୁ କାଟିବାକୁ ପଡେ।
ମତେ ପରିବା କା ଟିବା ପାଇଁ ବହୁତ୍ ଭଲ୍ ଲାଗେ।
ମୋର ପରିବା କାଟିବା ହିଁ ଅଧିକ ସମୟ ଲାଗେ। ତ ସେଇଟା ହି ମୋର ବହୁତ୍
ହେତ୍ ଅ ସମୟେ ସମେୟ୍ ତ ସେଥିରେ ଯାଏ ବା କିନ୍ତୁ ପରିବା ଟା କାଟିବା ପାଇଁ ଭଲ୍ ଲାଗେ ମତଲବ୍ କି କାରଣ ନା ପରିବା ହୁଁ ପରିବାର କାଟିବା ଯୋଉ ଉ ଉପାୟରେ ହିଁ ମାନେ ତରକାରୀର ଟେଷ୍ଟ୍ ଟା ହିଁ ଆସେ।
ହଁ ତ ପରେ ଯୋଉ ଭଳିଆ ବି କାଟିଥିବ ସେଇ ଭଳିଆ ବି ମାନେ ଟିକେ ଦେଖିବାକୁ ସୁନ୍ଦର୍ ଦେଖାଯାଏ। ତ ସବୁଠାରୁ କଷ୍ ଟ ଲାଗେ କୋଉଟା ଭଣ୍ଡା କାଟିବା ପାଇଁ କଖାରୁ କଟେଇବା ପାଇଁ ଓଉ କାଟିବା ପାଇଁ ତ ଏଇ ସବୁ କଷ୍ଟ ତ
ମ ମତେ ସବୁଠୁ କଷ୍ଟ ଲାଗେ ସଜନା ଛୁଇ ଆଉ ପୋଇ ପୋଇ ଡାଙ୍ଗ ସେଇଟା କାଟିବା ପାଇଁ।
ନା ମୁଁ ସେ ସବୁ କାଟିଦେବି ନା ମ ତ ସବୁ କାଟି ଆସେ ଓଉ ବି ମତେ କାଟି ଆସେ। କିନ୍ତୁ ଏ ଯୋଉ ଟାଇମ୍ ମାନେ ବହୁତ୍ ସମୟ ଲାଗେ ସେଇଟା ମତେ ଟିକେ
ମତେ ଗୋଟେ ଜିନିଷ ବହୁତ୍ ପସନ୍ଦ ମତେ କାଟିବା ପାଇଁ ଏତେ କଷ୍ଟ ଲାଗେ ଯେ ମୁଁ ତାକୁ କରେନି ସେଇଟା ହେଲା ପଣସ।
ନା ପଣସ ବି ମୁଁ ଏଥର କାଟିଛି ମୋସ ସାଙ୍ଗ କଣ କରିଥିଲା ନା ଗୋଟେ ପଣସ ଆଣିଥିଲା, ପଣସ କଥା ତ ମୁଁ ତାକୁ ନିଜେ କାଟିଲି। ଆଉ ରାନ୍ଧିଲି ଖାଇଲି। ତ ମୋର ଜଣେ ସାଙ୍ଗ କହିଲେ ଭଲ ଲାଗୁଥିଲା। କାଟିି ଦେଇ କିନ୍ତୁ ମତେ ତା ମାନେ ସମୟ ନ ନଥିଲା ବେଳେ ଯେତେବେଳେ କାଟିବାକୁ ପଡେ ମତେ ସେଟା ଟିକେ ଭଲ ଲାଗେନା।
ପଣସରେ ପିଠଉ କରିବ, ପଣସରେ ତମେ ପିଠା ନୁହେଁ ପିଠଉ।
ଦେଖ ମାନେ? କୁଂ
ପୀଠଉ ମନେ ଆଁ ଉଁ ହେଉଚି ଯେ ଚାଉଳ ଗୁଣ୍ଡ ରେ ରସୁଣ ଆଉ କନ ଶୁଖିଲା ଲଙ୍କା ଦେଇକି ଚାଉଳକୁ ଭଲ ସେ ତାକୁ ପୁରା ଗ୍ରାଇଣ୍ଡ କରିଦେବ, ତାପରେ ତା ଦେହରେ ପିଠୋକୁ ଟିକେ ଶିଝେଇକି ରଖି ରଖିଥିବ ତାକୁ ଆଣିକି ତା ସେଇ ସେଥିରେ ଡିପ୍ କରିବ ସେଇ ବ୍ୟାଟରରେ, ସେ ବ୍ୟାଟର ତାପରେ ତାୱରେ ତେଲ ଟିକେ ଦେଇକି ତାକୁ ଏପଟ ସେପଟ କରିକି ଭାଜିବ।
ଅଁ ହଁ ମୁଁ ତ କେବେ ଜାଣିନଥିଲି।
ହେଇଗଲା।
ହଉ ଲିପସନ ଡେ କଲ କରିବା ହଁ ହେଇଁ କାପୁଜା